ହଁ।
କଣ କରୁଛ?
ଛାତ ଉପରେ ବୁଲୁଛି।
ଖରାରେ ଖରା କାଟୁନି?
ହ ଆମ ଆଡେ ଛାଇ ହେଇଛି।
ଗଛ ବଧେ ବହୁତ ଅଛି ତମର ଛାଇ ଆ ଆମ ଏରିଆ ରେ ତ ଛାଇ ବି ଜମା ନାହିଁ। ଗଛ ନାହିଁ।
ହି ହି ଆଚ୍ଛା।
ତମ ବାଡିରେ କି କି ଗଛ ଅଛି?
ଆମର ଆମର ର ଅଛି କଦଳୀ ଗଛ ତ ଫାଷ୍ଟ ଅଛି ଆମ୍ବ ଗଛ ଅଛି ଗୁଆ ଗଛ ଗଛ ଅଛି ସଜନା ଗଛ ତ ଅଛି ମାନେ
ମାନେ କ ହଁ କଦଳୀ ସଜନା ଗଛ ଥିଲେ କିଛି ଦରକାର ନାହିଁ। ଉଁ। ତମକୁ କଦଳୀ ଖାଇବାକୁ ଭଲ ଲାଗେ?
କୁହ କୁହ କୁହ ମୋର କଲ୍ ପଳଉଚି।
ଖାଇବାକୁ ଭଲ ଲାଗେ?
ହଁ ମତେ ବାଡ଼ି କଦଳୀ ଖାଇବାକୁ ବହୁତ୍ ଭଲ ଲାଗେ।
ମତେ କ ପାଚିଲା କଦଳୀ ଖାଇବାକୁ ଭଲ ଲାଗେ ଯୋଉ କଞ୍ଚା କଦଳୀ ଭଜା ଫଜା ଦେହ ପାଇଁ ଭଲ।
ମତେ ଏତେ ଭଲ ଲାଗେନି କିନ୍ତୁ ଯୋଉ ଗୋଟେ ମସଲା ଦେଇକି ଭାଜନ୍ତି ସେଇଟା ଭଲ ଲାଗେ।
ଆଉ ଯେମିତି କହନ୍ତି କଦଳୀ ଗଛ କୁ ସ୍ଵର୍ଗର ଫଳ ପୁରା କହନ୍ତି। ପୁରା ଗଛ କାମରେ ପୁରା ଲାଗେ କଦଳୀ ଗଛ ତ ଯେମିତି ଓଡିଆ ଘର ର ଲକ୍ଷ୍ମୀ ପୂଜା ରୁ ପେଟ ଯାକେ ପୁରା ଓଷାଦା ରୁ ଆସବାବ ଯାଏ ସବୁ କିଛି ଦିଏ। ସେଇଥିପାଇଁ ତ କୁହାଯାଏ କଦଳୀ ଗଛ ଘରେ ଥିଲେ ଡାକ୍ତର ଦରକାର ନାହିଁ।
ହଁ। ହଁ କଦାଳୀ ଗଛର ବହୁତ୍ ମହତ୍ତ୍ଵ ଅଛି।
ହୁଁ।
ରୁଅ ମୋର ଭାଆରୁ ନେଇ। ଆଃ ଓଡ଼ିଆ ତ ଘରର ଲକ୍ଷ୍ମୀ ଆଉ କଦଳୀ ଗଛ ଆଉ।
ହୁଁ।
ତାର ଫଳରୁ ମଞ୍ଜା ଯାଏଁ ବି ସବୁ ଖିଆଯାଏ। ଯେମିତି ତାର କିଛି ଅଂଶ ଅଛି ପାଚିଲା କଦଳୀକୁ କଞ୍ଚା ମିଲ୍କ ସେପ କରିବ। ପିଇ ଖାଇ ପିଅନ୍ତି। ପାଏସ୍ ବି ପିଅନ୍ତି ଲାଭ ବି ସେଥିରେ ଅଛି କି ତୁରନ୍ତ ଏନର୍ଜି ବି ଦବ ଯଉ ଟା ସତ ପୋଟାସିୟମ୍ ବି ଦବ ଅହ ବିପି ଯଉଟା ବ୍ଲଡ଼ ପ୍ରେସର ଥାଏ ତାକୁ କଣ୍ଟ୍ରୋଲ୍ ବି କର ରିବ ହାର୍ଟ ପାଇଁ ତ ଇଏ ଭଉତ୍ ଭଲ। ଅହ କଞ୍ଚା କଦଳୀ ଯେମିତି ଭଜା ପାଇଁ ବି ବ୍ୟବହାର ହେଇପାରିବ। ତରକାରୀ ପାଇଁ ବି ବ୍ୟବହାର ହେଇପାରିବ ଚିପ୍ସି ପାଇଁ ବା ସନ୍ତୁଳା ପାଇଁ ବି ବ୍ୟବହାର ହେଇପାରିବ। ଆ ତାକୁ ତାର ଲାଭ ବି ଅଛି ସୁଗାରକୁ କମ୍ କରିବ ପେଟ ପାଇଁ ବି ଭଲ ଡାଇବେଟିସ୍ ରୋଗୀ ବି ତାକୁ ଖାଇପାରିବେ।
ହୁଁ ହୁଁ। ତା ଫୁଲ ଭଣ୍ଡାରେ ବି ବରା ତରକାରୀ କରିହବ ବି ଭଜାଵି କରିହବ।
ରକ୍ତ ହୀନତା ଦୂର କରିବ। ମହିଳାଙ୍କର ଯଦି ମାସିକ ସମସ୍ୟା ଥିବ ତାକୁ ବି ସେ ଭଲ କରେ। ଆଉ ତାର ମଜା ତ ବଟା ରାଈ ତରକାରୀ କରନ୍ତି ଯେମିତି କିଜିନୀ ପଥର ଥିବ ତରଳେଇ ଦବ ପେଟ କୁ ଥଣ୍ଡା କରେ‌। ୟୁ ରିନ୍ ଇଫେକ୍ ସନ ଭଲ କରିଥାଏ ବି।
ଉଁ।
ଆଉ ତାର ଗଛ ହଁ। ରସରେ ଯେମତି ସକାଳେ ଖାଲି ପେଟରେ ଯଦି ଗୋଟେ ଗ୍ଲାସ ପିଇବ କିଡିନୀରେ ଯଦି ପଥର ଥିବ କି ଦଣ୍ଡିସି ମୋଟା ପା କମେଇ ଦିଏ।
ତାର ଔଷଧୀୟ ଗୁଣ ବି କିଛି ଅଛି, ଏ ଘରୋଇ ମେଡ଼ିସିନ୍ କହିଲେ ବି ଚଳିବ। ପେଟ ରୋଗ ପାଇଁ ପାଚିଲା କଦଳୀ ତା ସହିତ ଦହି ଯଦି ଆମେ ପିଇବା ତାହେଲେ ଯୋଉ ବ୍ୟକ୍ତିର ଝାଡ଼ା ହେଉଥିବ ଝାଡ଼ା ବି ଜଲ୍ଦି ବନ୍ଦ ହେଇଯିବ ସେମିତି ତି କଞ୍ଚା କଦଳୀକୁ ସିଝେଇବା ଯେଉଁଟାକି କୋଷ୍ଠକାଠିନ ପାଇଁ ବି ବହୁତ ଭଲ। ଅଂସର ବି ଥାଏ ଯେଉଁଟା କଞ୍ଚା କଦଳୀ ଗୁଣ୍ଡ ପେଟକୁ ପେଟରେ ଥିବା ଘାଆକୁ ଶୁଖାଇ ଦିଏ ଆ ବି ପି ଆଉ ହାର୍ଟ ପାଇଁ ଦିନକୁ ଦିଟା କଦଳୀ ଖାଇବା ନିହାତି ଜରୁରୀ ପୋଟାସିୟମ୍ ଯୋଗୁଁ ବିପି ବି କମେ ଷ୍ଟ୍ରୋକ୍ ରିସ୍ପି ଚାଳିଶି ପ୍ରତିଶତ କମ୍ ହେବାର ସମ୍ଭାବନା ବି ଥାଏ।
ଆନିମିଆ ଥିବ ଯଦି କଦଳୀ ଫୁଲରେ ଆଇରନ ବେଶୀ ଥାଏ। ରକ୍ତକୁ ସେ ବଢାଇ ଥାଏ ମହିଳାଙ୍କ ପାଇଁ ତ ବର ଦାନ। ଆଉ ଯଦି ମାନସିକ ଶାନ୍ତି ନଥାଏ ତାହେଲେ କ ଦଳିରେ ଆ ଯୋଉଟା ଅଛି ହଁ ଖୁସିର ହର୍ମ ମନରେ ଯୋଉତ କହନ୍ତି ଡିପ୍ରେସନ ଆଉ ଚିନ୍ତା କୁ କମେଇ ଥାଏ। ଆଉ ଜଳା ପଡା ଯଦି ହୋଇଥାଏ କଦଳୀପତ୍ର କୁ କୋଡ଼ା ଜାଗାରେ ଆମେ ଘୋଡେଇକି ଥଣ୍ଡା ଆଁ ଲାଗେ। ଆଉ ଘା ବି ଶୀଘ୍ର ଶୁଖିଯାଏ। ଦି ଦିନରେ କଣ୍ଟା ବତର ହେଇଥିବ କଦଳୀ ଗଛ ମଜା ରସ ସକାଳେ ପିଇଲେ ଛୋଟ ତରଳି ଯାଏ। କଦଳୀ ମଞ୍ଜାର ତରକାରୀ ତମକୁ କେମିତି ଲାଗେ ଖାଇବାକୁ?
ହୁଁ ଆଉ ଘର କାମରେ ବ୍ୟବହାର ବି କଦଳୀ ଗଛର ରହିଛି ଜିରୋ ୱେଷ୍ଟ ଗଛ ଯେଉଁଟାକୁ କୁହା ଯାଏ ବି କଦଳୀ ପତ୍ର ତ ଖାଇବା ଥାଳି ପାଇଁ ବି ବ୍ୟବହାର ହେଇପାରିବ। ଆଉ ପୂଜାରେ ବି କଦଳୀପତ୍ର ଲାଗିବ ଭୋଜି ବାହାଘରରେ ବି କଦଳୀପତ୍ର ଲାଗିବ। ଆନ୍ଟି ବ୍ୟାକ୍ଟେରିଆଲ୍ ଯଦି ଖାଦ୍ୟକୁ ସ୍ଵାଦିଷ୍ଟ ବି କରେ ପରିବେଶ ତ ପୁରା ବନ୍ଧୁ ଭଳିଆ ଆଉ ଗଛର ଛାଲି ଯେଉଁଟାକି ପଟୁକା ବି କୁହନ୍ତି। ଦଉଡ଼ିରେ ବି ବ୍ୟବହାର ହେଇପାରିବ ଆଉ ଚଟାଇରେ ବି ହେଇପାରିବ ଯେମିତି ଟୋକେଇ ବା ହସ୍ତଶିଳ୍ପ ପାଇଁ ବି ବ୍ୟବହାର ହୋଇଇପାରିବ ସବୁଠୁ ଭଲ କଥା ହେଉଛି ହସ୍ତଶିଳ୍ ଶିଳ୍ପ ପଟୁକା ଯେଉଁଟାକି ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲାରେ
ହୁଁ ବ୍ରହ୍ମ କୁଟୁଡେ ପାଟୁରା ଶିଳ୍ପ ପ୍ରସିଦ୍ଧ ଅଛି।
ହଁ ଗଞ୍ଜାମ ଜିଲ୍ଲା ପାଇଁ ପଟୁଗା ପ୍ରସିଦ୍ଧ।
ହୁଁ ଗଞ୍ଜାମର ବ୍ରହ୍ମପୁର ଜିଲ୍
ହଁ ହଁ ଆଉ ତାର କଦଳୀ ଯୋଉ ଗଛ ଗୁଡିକୁ ଶୁଖାଇ ଜାଳେନୀ ଭାବରେ ଆମେ ବ୍ୟବହୃତ କରିପାରିବା ଯଉଟା ଆ କମ୍ପୋଷ୍ଟ ଖତ ହୁଏନି ଆଉ ତା ଫୁଲ ଡେମ୍ଫ ବି ଥାଏ ସେଟା ଶୁ ଖିଲା କଦଳୀ ଫୁଲରୁ ରଙ୍ଗ ବି ବାହାରେ
ଆମେ କିଛି ଧାର୍ମିକ ଆଉ ସାଂସ୍କୃତିକ ମୋହତରେ ବି ଲଗାଇଥାଉ ଯେମିତି ପୂଜାରେ ସତ୍ୟ ନାରାୟଣ ପୂଜା ଲକ୍ଷ୍ମୀ ପୂଜା ମାଣବସା ଗୁରୁବାର। ଆଉ କଦଳୀ ବିନା ପୂଜା ଅଧା କଦଳୀକୁ ସର୍ଗର ଫଳ ଯେମିତି କୁହନ୍ତି। ଆମେ ବାହାଘର ପାଇଁ ବି ବାହାଘର ମଣ୍ଡପରେ କଦଳୀ ଗଛରେ ସଜା ହୁଏ। କଦଳୀ ଗଛ ସନ୍ତାନ ପ୍ରବାସ ଯବକ ପ୍ରସୂତି ସମୃଦ୍ଧିର ପ୍ରତୀକ। ଆଉ ଯଦି ଆମେ ଗୃହ ପ୍ରବେଶ କରୁଛେ କିଛି ନୂଆ ଘର ତିଆରି କରିକି ନୂଆ ଘର ଦୁଆରରେ କଦଳୀ ଗଛ ବାନ୍ଧନ୍ତି ଶୁଭ ଲକ୍ଷ୍ମୀ ଆସନ୍ତି କି ଆମେ କିଛି ଯଦି ଯେମତି ବିବାହରେ ବି ମଧ୍ୟ କଦଳୀ ଗଛର ଆବଶ୍ୟକତା ଥାଏ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇ ତ ବନ୍ଦାଣରେ କଦଳୀ ପଟୁଆରେ ଡଙ୍ଗା କରି ଭାସନ୍ତି ଯୋଉଟା ଆମ ଓଡିଆ ଘରର ପରମ୍ପରା। ରା। ଆଉ ଖାଦ୍ୟ ପରସିବା ଯେମିତି ଓଡିଆ ଘରର ସୁନା ଥାଳି କଦଳୀ ପତ୍ର। ଓଡିଆ ଘରେ ଭୋଜି ବେ-ବେଳେ କଦଳୀପତ୍ରରେ ଖାଇବାର ପରମ୍ ପରା ଥାଏ।
ସେମିତି ଚାଷ ପାଇଁ ବି ରୋଜଗାର ପାଇଁ ବି ଅଛି। ସହଜ ଚାଷ ପାଇଁ ଯେମିତି କଦଳୀ ଗଛ ଦଶଟାରୁ ଦଶ ରୁ ବାର ମାସରେ ଫଳ ବି ଦିଏ ଥରେ ଯଦି ଲଗାଇବ ତା ମୂଳରୁ ନୂଆ ଗଛ ବି ବାହାରିବ ବର୍ଷ-ବର୍ଷ ଭବିଷ୍ୟତ ରେ ଏହା ଅମଳ ବି ହେବ। ଓ ଏଥିପାଇଁ ତ କଦଳୀ ପ୍ରସିଦ୍ଧ କିଛି ଜିଲ୍ଲା ପାଇଁ ଯେମିତି ଗଞ୍ଜାମ ଅଛି ଖୋର୍ଦ୍ଧା ବି ଅଛି। ପୁରୀ କଟକରେ ଇଏ ତ କଦଳୀ ଚାଷ ବହୁତ ହୁଏ। ସେମିତି ଚମ୍ପା ବା ପା ପୋପୁରା ଗଞ୍ଜାମ ଏସବୁ କଦଳୀ ପାଇଁ ପ୍ରସିଦ୍ଧ। ରୋଜଗାର ବି ବହୁତ ହବ ଯେମିତି ତାର ଫଳରେ ବି ହେବ ପତ୍ର ବି ହେବ। ପଟୁକା ପାଇଁ ବି ରୋଜଗାର ହବ ଯିଏ ସେ ଶିଳ୍ପ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ କାମ ବି ମିଳିଯିବ।
କେଉଁ କଦଳୀ ଆମେ ଖାଇବା କହିଲ? ଯେମିତି ଛୋଟ ଦାଗ ଯୋଉଥିବା ପାଚିଲା କଦଳୀ ସବୁଠୁ ମିଠା ପୁଷ୍ଟିକର। ଆମ ବାଡିରେ ସେଇ ଗଛ ଅଛି ଯୋଉଟା ବେଳେ-ବେଳେ ଆମର ଆସେ। ପୁରା ଛୋଟ-ଛୋଟ କଦଳୀ ଯେମିତି ପୁରା ଏତେ ମିଠା ଖାଇବାକୁ ବହୁତ୍ ଭଲ ଲାଗେ। ଆଉ ସବୁଜ ଚୋପା ବି ଖାଇପାରିବେ ସୁଗାର କମ କରେ। ଆଉ ମଞ୍ଜା କାଟିବା ବେଳେ କଦଳୀ ମଞ୍ଜା କାଟିବା ବେଳେ ହାତରେ ସୋରିଷ ତେଲ ଲଗାଇଲେ କଳା ଦାଗ ଜମା ବି ପଡିବନି ହାତ କୁଣ୍ଡାଇବନି ବି। ନହେଲେ ଯେତେବେଳେ ଆମେ ବିନା ତେଲରେ ଲଗେଇ ଲଗେଇବା କଦଳୀ ମୋ ଭଣ୍ଡା କାଟିବା ହାତ ଆମର କଳା ପଡିଯାଇଥାଏ।
ଆଚ୍ଛା। ତାହା ଶେଷ କଥା ତ ହଉଛି କଦଳୀ ଗଛକୁ ଇଂରାଜୀରେ କଳ୍ପ ବୃକ୍ଷ ବି କୁହାଯାଏ ନାଇଁ ଟ୍ରି ଅଫ୍ ଲାଇ ବି କୁହାଯାଏ। ଆହା କାରଣ ଏହା ଖାଦ୍ୟ ଔଷଧ ଆଉ କପଡ଼ା ପାଇଁ ଘରର ସବୁ ସବୁ ଜିନିଷ ପାଇଁ ଏହା ବ୍ୟବହୃତ ହୁଏ ସବୁ ବି ଦିଏ। କଥାରେ ଅଛି ଯେଉଁଠି ଯେଉଁ ଘରେ କଦଳୀ ଗଛ ସେ ଘରେ କେବେ ଅଭାବ ନାହିଁ।
ଠିକ କଥା କଦଳୀ ଗଛ ମାନେ ମାନେ ଏତେ ଦରକାରୀ ଗଛଟିଏ। କଦଳୀ ଗଛ ଆଉ ଗୋଟେ ସଜନା ଗଛ ଯଦି ଆମ ବାଡିରେ ଲାଗିଥିବ ଆଉ ଗୋଟେ ଅମୃତଭଣ୍ଡା ଗଛ। ଆଚ୍ଛା। ରୋଗ ଆମ ପାଖ ମାଡିବନି ତା ସହିତ ତରକାରୀ ପତ୍ର ର ବି କିଛି ଅଭାବ ରହିବନି। କି ଆମର ଟଙ୍କା ବି ବେଶି ଖର୍ଚ୍ଚ ହବନି ପନିପରିବା ବାହାରୁ କିଣିବାକୁ। ନା କଣ?
କଦଳୀ ଗଛର ଭଣ୍ଡାର ବରା ବି ହୁଏ।
ହୁଁ ମତେ ତ ବହୁତ ଭଲ ଲାଗେ କଦଳୀ ଭଣ୍ଡାରେ ବି ତାକୁ ଆଳୁ ସହିତ ଚକଡିକି ଆଳୁ ଚପ ବି ତିଆରି କରନ୍ତି ଆଉ କଦଳୀ ଭଣ୍ଡା ତରକାରୀ ମୁଗଡାଲି ପକେଇ ସେ ବଢିଆ ଲାଗେ। ଆଉ କଣ କଦଳୀ ରେ ଜାଣିଛ ରୋଷେଇ ମତେ ଟିକେ କହିଲ।
ମୋତେ ତ ବରା ବହୁତ ଭଲ ଲାଗେ ମଞ୍ଜାରେ ତରକାରୀ ବି ହୁଏ ମଞ୍ଜାରେ ବରା ହେଇପାରିବ।
ମଞ୍ଜାର ଆମେ ବେସନ ଫେସନ ଦେଇକି ତାକୁ ସିଝେଇକି ବରା ଟାଇପର ବି କରିବା ଭଲ ଲାଗେ। କିନ୍ତୁ କଦଳୀ ମଞ୍ଜା ତରକାରୀ ଖାଇବ ସବୁଠୁ ଭଲ ନହେଲେ ସିଝେଇକି ଖାଇବ ଦେହ ପାଇଁ ଭଲ ବେଶି ତେଲ ମସଲା ନ ଦେଇକି।
କଦଳୀର ମଞ୍ଜା ଖାଇଲେ ପେଟ କୁଆଡ଼େ ସଫା ହୁଏ।
ହଁ ପେ ପେଟରେ ଯୋଉ ଯେମିତି କହନ୍ତି ଯୋଉ ଧୂଳିମଳି ଯାହା ଥିବ କି କଣ ସେ କଦଳୀ ସେ ମଞ୍ଜାରେ ଜେମି ଗମଗୁଡେଇ ହେଇକି ଯେମିତି ପଳେଇ ଆସେ ସେମିତି କୁହନ୍ତି। କଦଳୀ ମଞ୍ଜା ଖାଇଲେ ସେମିତି ପେଟ ନହ ସଫା ହବ। ହଁ ପଥରେ ସମସ୍ତ
ମଞ୍ଜାକୁ କାଟିଲା ବେଳେ ହାତରେ ତେଲ ବ୍ୟବହାର କରିବ ନହେଲେ ସେ
ନାଇଁ ନାଇଁ ମଞ୍ଜା କୁ କାଟିଲା ବେଳେ ନୁହଁ କଦଳୀର ଭଣ୍ଡା କୁ କଟିଲା ବେଳେ ହାତ କଳା ପଡିଯାଏ। ମଞ୍ଜାରେ ତ ହାତ କଳା ପଡେନି କିନ୍ତୁ ମଞ୍ଜାକୁ ଆମେ କାଟି ସାରିଲା ପରେ ଏ ହଳଦୀ ପାଣି ରେ ସାଙ୍ଗେ ସାଙ୍ଗେ ପକେଇଦବା ନହେଲେ ନାଇଁ ସେ କଳା ପଡିଯିବ।
ଆଉ ମଞ୍ଜାଟାକୁ ଯଦି ଖାଲି ପାଣିରେ ପକେଇବେ ସେ କଳା ପଡ଼ିଯିବ।
କଳା ପଡିଯିବ। ନହେଲେ ସେମିତି ଶୁଖିଲା କାଟିଲେ ବି କଳା ପଡ଼ିଯିବ କଦଳୀ ଭଣ୍ଡା ଟାକୁ ଯଦି ଆମେ ହା କାଟୁଛେ ଖା ଖାଲି ହାତରେ ତାହେଲେ ତେଲ ନ ଦେଇେଇ କାଟିବେ ହାତ କଳା ପଡିଯାଇଥାଏ।
ମାନେ ଏକ ଗୋଟାଏ କଦଳୀ ଗଛ ଏତେ ସବୁ ଖାଦ୍ୟ ଆମକୁ ଯୋଗଉଛି।
ହୁଁ କଦଳୀ ତା ଯୋଉ ମାନେ କଦଳୀ କଞ୍ଚା କଦଳୀରେ ଯେମିତି ପିସ୍ ପିସ୍ କରିି କାଟିକି ସୋରିଷ ମସଲା ଦେଇକି ଇ ଅଁ ଶୁଖିଲା ଶୁଖିଲା କରିକି ଯେ ତାୱ ରେ ଭାଜିବ ପଖାଳ ଭାତ ସହିତ ପୁରା ଜମି ଯିବ ମାନେ ଏତେ ବଢିଆ ଲାଗେ। ସେମିତି ବି ସେ ପିଆଜ ରସୁଣ ଅଦା ଧନିଆ ଦେଇକି କଞ୍ଚାଲଙ୍କା ଦେଇକି ଭା ତାକୁ ଗୋଟେ ତରକାରୀ ଟାଇପର ବି କରିହବ। କଞ୍ଚା କଦଳୀରେ ଯେମିତି କୋରତା କରିକି ବି ତରକାରୀ କରିହବ। ଏତେ ବହୁତ ସାରା ଆଇଟମ ହେଇପାରିବ କଞ୍ଚା କଦଳୀରେ କଦଳୀର ସବୁଠୁ ବେଷ୍ଟ ଆଇଟମ କରିଛନ୍ତି ଚିପ୍ସ କଦଳୀ ଚିପ୍ସ ଯୋଉଟା ହେଲଦି ହେଇଥାଏ।
ହଁ ହଁ। ହଁ କଦଳୀ ଚିପ୍ ଯେଉଁଟାକୁ ବେସନରୁ ଗୋଳେଇକି ଛାଣିକି ତେଲରେ ଛାଣିକି ସେଉଁଟାକୁ ଖାଆନ୍ତି।
ହ ଲାଗିଥାଏ। ବେସନରେ କନଫ୍ଲୋର ଯଦି ଦବା ହାର୍ଡ ହେଇକି ରହିବ। ଚିପ୍ସ ଟାଇପ ର କୁଡକୁଡ ହେଇକି ଲାଗିବ।
ହଁ ତା ଉପରେ ଯଦି ଟିକେ ଆମେ ଲଙ୍କାଗୁଣ୍ଡ ତା ମୁହଁଟାକୁ ବିଟଲୁଣ ଲଗେଇଦବା ହଁ ଖାଇବା ପାଇଁ କୁ ଆହୁରି ସ୍ୱାଦିଷ୍ଟ ଲାଗିବ ତାକୁ ଯଦି ଆମେ କିଛି ସସରେେ ବି ବ୍ୟବହାର କରି ଖାଇପାରିବା ମାନେ ସସ ଟିକେ ନେଇଯିବା। ଆ ପାତ୍ର କଡ଼ରେ ତାକୁ ମଡ଼େଇ ମଡ଼େଇ ଯଦି ଟିକେ ଖାଇବେ ଆଉ ଟିକେ ଭଲ ଲାଗିବ।
ସସ୍ ଟା ତମକୁ ଦୋକାନ ସସ୍ ସସ ଖାଇବାକୁ ଭଲ ଲାଗେନି।